ହାଲୋ।
ଆଜ୍ଞା ବନ୍ଧୁ, ଶୁଭ ସକାଳେ।
ଶୁଭ ସକାଳ।
କେମିତି ଅଛନ୍ତି?
ବହୁତ୍ ଭଲ ଅଛନ୍ତି, ଆପଣ କେମିତି ଅଛନ୍ତି?
ଆଜ୍ଞା ଆପଣଙ୍କ ଭଏସ୍ ମତେ କ୍ଲିୟର୍ ଶୁଭୁନାହିଁ।
ଏବେ କ୍ଲିୟର୍ ଶୁଣାଯାଉଛି ଆପଣଙ୍କୁ?
ଆଜ୍ଞା-ଆଜ୍ଞା ନିଶ୍ଚିତ ଭାବରେ ମୁଁ ପଚାରିଲି କି କେମିତି ଅଛନ୍ତି।
ନା ନା। ମୁଁ ମଧ୍ୟ ଭଲ ଅଛି ଆଜି ପାଗଟା ବହୁତ ସୁନ୍ଦର ଲାଗୁଛି ନା, ତ ସେଥିପାଇଁ ଟିକେ ଶୋଇ ପଡିଥିଲି।
କୁହନ୍ତୁ କେମିତି ମନେ ପଡିଲା?
ଆଜ୍ଞା ଆଜି ପାଗଟି ତ ବହୁତ୍ ସୁନ୍ଦର ବହୁତ ନିଆରା ଦେଇଛି ଭଲ ପାଗ କରିଛି ମେଘ ମଧ୍ୟ ଖେଳି ହୋଇ ରହିଛି ଆକାଶରେ ଆଉ ଏମିତି ଭଏସ୍ ବସିଥିଲି ତ ଆପଣଙ୍କ କଥା ମନେ ପଡିଲା ଫୋନ କରି ଆଉ ଏଇ ପାଗରେ କିଛି ଆପଣଙ୍କର ପ୍ଲାନ୍ ଅଛି ନା ଏମିତି ବା କାର୍ଯ୍ୟରେ ଆପଣ ବ୍ୟସ୍ତ ଅଛନ୍ତି?
ନାଇଁ କାର୍ଯ୍ୟରେ କିଛି ସେମିତି ବ୍ୟସ୍ତ ନାହିଁ କାର୍ଯ୍ୟ ତ ଜୀବନ ଯାପନର ଏକ ପ୍ରଣାଳୀ ଗୋଟେ ତ କାର୍ଯ୍ୟ ତ ସବୁଦିନେ କରିବାକୁ ପଡିବ ତ ଏଇ ସୁନ୍ଦର ବହୁତ୍ ସୁନ୍ଦର ପବନ୍ ଲାଗୁଛି ନା ତ ସେଥିପାଇଁ ମୁଁ ଟିକେ ଏ ଆଖି ଲାଗି ପଡିଥିଲା ପବନ ମଧ୍ୟ ଥଣ୍ଡା ଥଣ୍ଡା ବହୁଛି ତ ଏମିତି ପାଗ ହେଲେ ମତେ ବର୍ଷା ଋତୁର କଥା ମନେ ପଡିଯାଏ ତ
ଅରେ ବା।
ଆପଣଙ୍କୁ ବର୍ଷା ଋତୁରେ କଣ ସବୁ ପସନ୍ଦ୍?
କହିବାକୁ ଗଲେ ମୋତେ ବର୍ଷା ଋତୁ ବହୁତ୍ ପସନ୍ଦ୍ ମୁଁ ସବୁ ଋତୁ ଭିତରୁ ବର୍ଷା ଋତୁକୁ ବହୁତ ପସନ୍ଦ କରେ ମତେ ବହୁତ୍ ଭଲ ଲାଗେ ବର୍ଷା ଋତୁ ଆଉ ସଡନଲି ମାନେ କହିବାକୁ ମୁଁଗଲେ କି ଗ୍ରୀଷ୍ମର ତାପ ପରେ ଯେତେବେଳେ ବର୍ଷା ରୁ ଆସିଯାଏ ତ ଆମେ ଯେତେ ଦୁଇରୁ ତିନି ମାସ ବୈଶାଖ, ଜ୍ୟେଷ୍ଠ ମାସରେ ପ୍ରବଳ ତାପମାତ୍ରାରେ ରହିଲା ପରେ ଉତ୍ତାପରେ ରହିଲା ପରେ ବର୍ଷା ଋତୁରେ ସେଇ ନିଆଁର ଅନୁଭବ ବହୁତ୍ ହି ଭଲ ଲାଗେ ଖାସ୍ କରିକି ଯୋଉମାନେ ବାହାରେ କାମ କରନ୍ତି ଯୋଉମାନେ ପ୍ରତିଦିନ ତାଙ୍କ କାର୍ଯ୍ୟସ୍ଥଳୀକୁୁ ଯାଇଥାନ୍ତି ସେମାନଙ୍କୁ ମତେ ବହୁତ୍ ଭଲ ଲାଗେ ସେଇ ହିସାବରେ ମତେ ବି ବର୍ଷା ଋତୁ ବହୁତ ଭଲ ଲାଗେ ଯେମିତି କିି ଆକାଶ ପୁରା ମେଘା ଛନ ରହିଥାଏ ଆଉ ହଲକା ହଲକା ପବନ ମଧ୍ୟ ରୁ ଥାଏ ତ ବହୁତ୍ ଭଲ ଲାଗେ ଆଉ ଖାଇବା ପାଇଁ ବି ବହୁତ୍ କିଛି ମିଳିଯାଏ ବର୍ଷା ଦିନରେ ତ ବହୁତ୍ ଭଲ ଲାଗେ ଯେମିତି କି ସତେଜ ପନିପରିବା ଫଳମୂଳ ହେଇଗଲା ତ ଆପଣଙ୍କୁ କେମିତି ଲାଗେ?
ହଁ ସେତି ମତେ ତ ଭଲ ଲାଗେ ବର୍ଷା ଦିନ ତ ଏହା ସତ ଯେ ଆପଣ ଯାହା କହିଲେ ଏହା ବହୁତ୍ ସତ ଅଛି ଆଉ ଯେମିତି ବର୍ଷା ଦିନ ଭଲ ଲାଗେ ମତେ ବି ଶୀତ ଦିନରେ ସକାଳୁ ସକାଳୁ କୋଉଡିି ଦେଖିବାକୁ ମତେ ବହୁତ ଭଲ ଲାଗେ। ମୋତେ ବି ଶୀତ ଦିନ ବହୁତ୍ ଭଲ ଲାଗେ ଆଉ ଶୀତ ଦିନରେ ଗରମ ଚା କିମ୍ବା କଫି ପିଇବାର ମଜା ହିଁ ଅଲଗା ଥା କିନ୍ତୁ ବର୍ଷା ଦିନରେ ପକଡା ଓ ଚା ଖାଇବାରେ ଆନନ୍ଦ ମଧ୍ୟ କମ୍ ନୁହେଁ।
ନିଶ୍ଚିତ ଭାବରେ ବର୍ଷା ଦିନର ସନ୍ଧ୍ୟା କହିବାକୁ ଗଲେ ଖୁବ ନିଆରା ସେତେବେଳେ ଆମେ ଆମ କାର୍ଯ୍ୟସ୍ଥଳରୁ ଫେରନ୍ତି, ଆଉ ସନ୍ଧ୍ୟା ସମୟରେ ଟିକେ ଚାହା ସହିତ କିଛି ପକୁଡ଼ି ହେଇଗଲେ ଆଳୁ ପକୁଡ଼ି ହଉ କିମ୍ବା ପିଆଜ ପକୁୋଡ଼ି ହଉ ତାର ସ୍ଵାଦ ହିଁ କିଛି ନିଆରା ଆଉ ଅଲଗା ପ୍ରକାର ତା ସହିତ ଗରମ୍ ଗରମ୍ ଅଦା ଚାହା ଟିକେ ମିଳିଗଲେ ବହୁତ୍ ଅଧିକ ଭଲଲାଗେ ଆପଣ କେବେ ସେମିତି କିଛି ପ୍ଲାନ୍ କରିଛନ୍ତି?
ହାଁ ହାଁ ସେ ତ ବହୁତ୍ ଠିକ୍ କଥା ମୁଁ ତ ମୋର ତ ଏଇଟା ପ୍ରାଧାନ୍ୟ ରୁହେ ସି ଶୀତ ଦିନ ବର୍ଷା ଦିନ ଆସିଲେ ନିିହାତି ପକୁଡି ଟିକେ ଖାଇବା ପାଇଁ ଆଉ ଆପଣଙ୍କର ଗ୍ରୀଷ୍ମ ଋତୁ ବିଷୟରେ କଣ ମତ?
ଯେମିତି କି କିଛି ଜଣଙ୍କୁ ଗ୍ରୀଷ୍ମ ଋତୁ ଭ ଭଲ ଲାଗେ କିଛି ଜଣଙ୍କୁ ଭଲ ଲାଗେନି କିନ୍ତୁ ମୋ ମତରେ କଣ କି ଗ୍ରୀଷ୍ମ ଋତୁ ଆମକୁ ଯେ ଯେତେ କଷ୍ଟ ଦେଲେ ବି ଗ୍ରୀଷ୍ମ ଋତୁରେ ହିଁ ଆମ ପ୍ରାକୃତିକ ଯେତିକି ସବୁ ଅଦଳ ବଦଳି ହେଥାଏ ସେ ଖରା ଦିନ ଆନିକି ଗ୍ରୀଷ୍ମ ଋତୁ ହିଁ ହେଇଥାଏ। ଯେମିତି କିି ଯଦି ଆମେ ଗ୍ରୀଷ୍ମ ଋତୁରେ ଆମ ଓଡିଶା ଯେମିତି ଧାନ ଚାଷ, ଗହମ ଚାଷ ପ୍ରାଧାନ୍ୟ ଥାଏ ତ ଯଦି ଆମେ ଗ୍ରୀଷ୍ମ ଦିନ ନ ଆସିବ ବା ଗ୍ରୀଷ୍ମ ଯଦି ଆମର ଖରା କିମ୍ବା କୋ ଉତାପ ଯଦି ନହବ ଧାନ ପାଚି ପାରେନି। ଆଉ ଧାନ ଯୋଉ ଜିନିଷଟା ଅଛି ସେଟା ଅଧିକ ମାତ୍ରାରେ ଧାନ ଗହମ ଯୋଉଟା କି ଅଧିକ ଗରମ ରେ ହିଁ ସେ ଜିନିଷଟି ହୋଇଥାଏ। ଆଉ ଯେହେତୁ ଓଡିଶା ଗୋ ଗୋଟେ ଧାନ ବହୁଳ ଏବଂ ଲୋକମାନେ ଭାତ ପ୍ରିୟ ଲୋକ ଅଛନ୍ତି ଓଡିଶାରେ ତ ଗ୍ରୀଷ୍ମ ଦିନ କହିବାକୁ ଗଲେ ଚାଷୀ ମାନଙ୍କ ପାଇଁ ବି ବହୁତ ଭଲ ସୁଯୋଗ ଆଣିଥାଏ। ଦେ ଦେଖିବାକୁ ଗଲେ ଯେଉଁମାନଙ୍କୁ ପସନ୍ଦ ନୁହଁ ତ ସେମାନଙ୍କର ଚିନ୍ତାଧାରା ମଧ୍ୟ ଟି ଅଲଗା ହବା ଦରକାର କାହିଁକିନା ଯଦି ଗ୍ରୀଷ୍ମ ଦିନ ନ ରହିବ ତ ଆମ ପାଇଁ ଆ ଖାଦ୍ୟପେୟ ର ବହୁତ ଅସୁବିଧା ହବ।
ହଁ ଯାହା କହିଲେ ସେ ତ ବିଲକୁଲ ଠିକ କଥା, ବଟ୍ ହଁ ଲାଇକ୍ ଆମ୍ବ ତ ଫଳ ମାନଙ୍କର ରାଜା ମତେ ଗ୍ରୀଷ୍ମ ଭିତରେ ମୁଁ ଆମ୍ବ ଖାଇବାକୁ ବହୁତ ଭଲ ପାଏ, ମୁଁ ମଧ୍ୟ ଗ୍ରୀଷ୍ମ ଛୁଟିରେ ଆମେ ଗାଁକୁୁ ଯାଇଥିଲୁ ଆଣ୍ଡ ବୋ ଗଛରୁ ତାଜା ତାଜା ଆମ୍ବ ତୋଳି ଖାଇଥିଲୁ ସେ ଯୋଉ ଗ୍ରୀଷ୍ମ ଋତୁରେ ଖରାର ତାପମାତ୍ରା ଥିବ ତା ସହିତ ଗଛ ତଳେ ବସିଥିବ କେତେବେଳେ ଅନେଇକି ବସି ଥିବ ଆମ୍ବ କେତେବେଳେ ଖସିବ ମୋର ସେ ସ୍କୁଲ ଦିନର କଥା ମନେ ପଡିଯାଏ। ତ ସେ ସମୟ ଗୁଡିକ ସତରେ ଖୁବ୍ ସୁନ୍ଦର ଥିଲା। ଏବେ ସେଇଭଳି ସୁଯୋଗ କମ୍ ମିଳୁଛି।
ଆଜ୍ଞା। ଯାହା କହିଲେ ବିଲକୁଲ୍ ଠିକ୍ କହିଲେ ଯେ ଆଜି କାଲି ଆଉ ସେ ସମୟ ମିଳୁନି ଆଗରୁ ଯେମିତି ଆମେ ସ୍କୁଲ କ କଥା ନେଇ ଜାନ୍ତୁ ଯେ ଖରା ଦିନରେ ଯେତେବେଳେ ସକାଳୁ ସ୍କୁଲ ଥାଏ ତ ଆମେ କେତେ ଜଲଦି ସ୍କୁଲ ରୁ ଆସିକି ଜଲଦି ଆମେ ଯାଇକି ବଗିଚାରେ ଆମ୍ବ ତଟା ହେଇଯାଉ କିମ୍ବା ଯେମିତି କହିଦିଅନ୍ତୁ ଆମର ତେନ୍ତୁଳି ଗଛରେ ଯାଉ। ସେଠି ଆମେ ବସିକି ଆମ୍ବ ଖାଉ କଞ୍ଚା ଆମ୍ବ ସହିତ ତ ଲଙ୍କା ଲୁଣ ର ଯୋଉ ମଜା ଖରା ଦିନରେ ସେଇଟା ଆଉ କୋଉଠି ମିଳିବନି।
ହଁ ବିଲକୁଲ ଠିକ କଥା। ଅ ଯଦି ଗୋଟଏ ରୁଟୁ ନଥାନ୍ତା କିନ୍ତୁ ପ୍ରକୃତିର ସନ୍ତୁଳନ ମଧ୍ୟ ନଷ୍ଟ ହେଇଯାଇଥାନ୍ତା। ସେଥିପାଇଁ ଆମକୁ କେ ଖରା ହଉ ବର୍ଷା ହଉ ଶୀତ ହଉ ଏଇ ସମୟରେ ଲାଇକ୍ ଆମକୁ ସବୁ ଋତୁକୁ ଆମକୁ ଏଞ୍ଜୟ୍ କରିକି ଚାଲିବାର ଅଛି। ଖାପ ଖୁଆଇକି ଚାଲିବାର ଅଛି। କୃଷକ ମାନଙ୍କ ପାଇଁ ମଧ୍ୟ ଋତୁ ବହୁତ ଗୁରୁତ୍ୱପୂର୍ଣ୍ଣ। ଅ ବର୍ଷା ନହେଲେ ଖରା ନହେଲେ ଆଉ ଚାଷ କାମରେ ବହୁତ ଅସୁବିଧା ହୁଏ।
ଆଜ୍ଞା ନିଶ୍ଚିତ ଭାବରେ। ଆଜ୍ଞା ଠିକ। ମୁଁ ଆପଣଙ୍କ କଥାରେ ପୁରାପୁରୀ ସହମତ। ଯେ ଯେତେ ବି କଷ୍ଟ ହେଲେ ବି ଆମକୁ ସବୁ ଋତୁରେ ଖାପ୍ ଖ ଖୁଆଇ ଚଳିବାକୁ ପଡିବ କାହିଁକି ନା ସବୁ ଋତୁ ଆମ ପୃଥିବୀ ଆମ ପ୍ରକୃତିକୁୁ ସନ୍ତୁଳନ କରିକି ଚାଲେ। ଯଦି ଖରା ନଥିବ ଖାଲି ବର୍ଷା ହବ ତ ଚାରିଆଡେ ରାସ୍ତା ଘାଟ ଖରାପ ହେଇଯିବ, ପାଣି କାଦୁଅ ହେଇଯିବ ଯଉଥିରେ ଆମକୁ ଚଳିବା ପାଇଁ କଷ୍ଟ ହବ। ଖରା ହଉଚି ବୋଲି ରାସ୍ତାଘାଟ ଶୁଖିକି ସଫାସୁତୁରା ରହୁଚି। ସେମିତି ବର୍ଷା ବିଲକୁଲ ବି ନହେଲେ ବି ଆମେ ଗରମରୁ ବି ଆମେ ଅ ଆମର ଯେମିତି ପଶୁ ପକ୍ଷୀ ଗଛ ପତ୍ର ଯୋଉମାନେ ବାହାରେ ଅଛନ୍ତି ଆମେ ତ ହଁ ଦୌଡିକି ଯାଇପାରିବା ବଟ ସେମାନେ ତ ଯାଇପାରିବେନି। ପଶୁ ପକ୍ଷୀ ମାନେ ଜଙ୍ଗଲରେ ସେ ଗରମରେ ରହିଲେ ତ କହିବାକୁ ଗଲେ ସବୁ ଋତୁ ସମସ୍ତଙ୍କ ପାଇଁ କିଛି ନା କିଛି ଭଲ କିଛି ନା କିଛି ଖରାପ ଓ ପ୍ରକୃତିର ସନ୍ତୁଳନ ରଖ୍ ଖୀବା ପାଈଁ ତ ବହୁତ୍ ଭଲ ଲାଗେ ଆଉ ଆମକୁ ଖାପ ଖୁଆଇ ସେଥିରେ ଚଳିବାକୁ ହିଁ ରହିବ।
ଠିକ କହିଲେ ଆପଣ ଆମ ଦେଶରେ ମଧ୍ୟ ଅର୍ଥନୀତିର ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଚି ଋତୁ ମାନଙ୍କର। ତେଣୁ ଆମେ ମାନେ କଣ କରିବା ଦରକାର ନା ଆମେ ମାନେ ପରିବେଶକୁ ସୁରକ୍ଷା କରିବା ଉଚିତ୍‌। ତା ଦ୍ଵାରା ଆମର ଜୀବନ ଯାପନ ଯୋନା ପ୍ରଣାଳୀ ଟିକେ ଭଲ ରହିବ ଆଉ ଉ ଆ ଋତୁର ସଠିକ ପ୍ରଭାବରେ ଚାଲି ପାରିବ ଯଦି ଦି ଆମେ ପରିବେଶକୁ ସୁରକ୍ଷା ରଖିବା ଋତୁଚକ୍ର ସଠିକ ଭାବରେ ଚାଲିପାରିବ। ଗଛ ଲଗାଇବା ଏବଂ ପ୍ରଦୂଷଣ କମାଇବା ଆମର ଦାୟିତ୍ଵ। ଆଜି ଋ ତୁ ବିଷୟରେ କଥା ହେଇ କିନ୍ତୁ ଆପଣଙ୍କ ସହିତ ବହୁତ ଭଲ ଲାଗୁଚି।
ନିଶ୍ଚିତ ଭାବରେ, ଯେହେତୁ ଆଜିର ପାଗଟି ବହୁତ ହି ବଢିଆ ଦେଇଚି ତ ସେଥିପାଇଁ ଋତୁ ବିଷୟରେ ଟିକେ ବର୍ଣ୍ଣନା କରିବାକୁ ବହୁତ ଭଲ ଲାଗିଲା। ଆଉ ଏଇ ପାଗରେ ଯେମିତି କିି ମୁଁ କହିବି ଯଦି ଆପଣ କିଛି ଦୂର ଜାଗାକୁ ଯ ଯିବା ପାଇଁ ଯୋଜନା କରୁଚନ୍ତି ବି ଆପଣ ଯାଇପାରିବେ ଦିନ ବେଳେ ଯେମିତିକ ଆମେ ଖରା ଦିନରେ କେହି ବି ଦିନ ବେଳା କେହି ବି ବାହାରନ୍ତି ନା ଯେମିତି କି ଆମ ଅ ଗଭରମେଣ୍ଟ ମଧ୍ୟ ଆମକୁ ସରକାର ମଧ୍ୟ ମନା କରିଥିଲେ ଯେ ଦିନ ଏଗାରଟା ପରେ କିଏ ବାହାରିବେନି କିମୁ ନ୍ତୂ ମୁଁ କହିବି ଏଇ ପାଗଟା ଆମେ ଦିନ ବେଳା କୁଆଡେ ବି ଯଦି ଯୋଜନା କରୁଚନ୍ତି ଯିବା ପାଇଁ ବହୁତ ହି ଭଲ ହବ। ଦୂର ଜାଗା ଯିବା ପାଇଁ ଖାସ୍‌ କରିକି ଯଦି ଆମେ ଦୁଇ ଚକ କିଏ ଯାନ ଦେଖି ଦିଅନ୍ତୁ ବାଇକ ରେ ଯାଉଛନ୍ତି ତ ବହୁତ୍ ଟିକିଏ ମଜା ଲାଗିବ। କଣ ଆପଣଙ୍କର ତା ଦେହରେ ମତାମତ?
ନିହାତି ନିହାତି ଜେଷ୍ଠ ଯାନ ବାହାର କରିକି ଏଠି ପାଖାପାଖି ମୁଁ ତ ଆଜି ଭାବୁଥିଲି ଯିବି ବୋଲି କାହିଁକି ନାା ଯାଇପାରିଲିନି ଫିଷ୍ଟାର ହୋଇଇଗଲା ବୋଲି ଯାଇ ପାରିଲିନି। ଆଉ ସେମିତି ସେ ବାଇକ ରେ ଯିବା ସହିତ ସହିତ ସାଙ୍ଗରେ ବି ଗୋଟେ ସାଥି ଥିବା ଦରକାର ଯେମିତି ଯାଇ ପାରୁଥିବ। ନିଜେ ମଜାକସିି କରିପାରୁ ଥିବା ସାଙ୍ଗ ମାନଙ୍କର ଆଜିକାଲି ସାଙ୍ଗ ମାନେ ବି ତାଙ୍କ ତାଙ୍କ ଜୀବନ ଯାପନ ରେ ବହୁତ ବ୍ୟସ୍ତ ରହୁଛନ୍ତି। ମୁଁ ଭାବିଥିଲି ଆଜି ବାହାରିବି ରାସ୍ତାରେ ଯିବି କଣ ଟିକେ ଟିକେ ପାଗ ଭଲ ଦଉଥିବ ଆଉ ପାହାଡ ଥିବ ଝରଣା ବହୁଥିବ ଏଠି ଯେହେତୁ ହାଇଦ୍ରାବାଦ ରେ ବହୁତ ଭଲ ଜାଗା ଅଛି, ତ କେହି ସେମିତି ସାଥ ଦେବା ପାଇଁ ନାହାନ୍ତି ବଟ୍ ମୁଁ ଭାବିଥିଲି ବାହ ଯିବି ଅଫିସ ବି ମନ ଉଣା କରେଇ ଦିଏ ବେଳେ ବେଳେ କି ଆମେ ଯାଇପାରୁନୁ ବଟ ଆମର ନିତିଦିନ ର କାମ ହଉଛି ଆମେ କାମ କରିବୁ ତା ସହିତ ବୁଲିବା ବି ଦେଖିବୁ ଦେଖିବା ଆଗୱ୍ୱିକ୍ ଏଣ୍ଡରେ କଣ ଗୋଟେ କୁଆଡେ ଯିବା ପାଇଁ ପ୍ଲାନ୍ କରିବା ଆଉ।
ନିଶ୍ଚିତ ଭ। ବରେ ଯଦି
ଯିବା ପାଇଁ ଇଚ୍ଛା କରିବେ ଆପଣ ବି ଆସିପାରନ୍ତି।
ନିଶ୍ଚିତ ଭାବରେ ମୁଁ ପୁରା ପୁରୀ ଚେଷ୍ଟା କରିବି ଆପଣଙ୍କ ସହିତ ସେ ମନଲୋଭା ଦୃଶ୍ୟକୁ ଅବଲମ୍ବନ କରିବା ପାଇଁ। ଆଉ ଚେଷ୍ଟା ମଧ୍ୟ କରିବି ଯେମିତି ମନହରା ପାଗ ଦେଇଛି ସେଥିରେ କୁଆଡେ ନିଶ୍ଚିତ ଭାବରେ ଆପଣଙ୍କ ସହିତ ଯିବା ପାଇଁ ମଧ୍ୟ ଯୋଜନା କରିବି। ଆପଣଙ୍କ ସ କଥା ହେଇ ମଧ୍ୟ ମତେ ବହୁତ୍ ଶୁଣି ମତେ ବହୁତ ଭଲ ଲାଗିଲା ଯେ ଆପଣ ଏ ସବୁ ବିଷୟରେ ଭାବୁଛନ୍ତି ମଧ୍ୟ। ତୋ ମତେ ବହୁତ ସୁନ୍ଦର ଲାଗିଲା ଆପଣଙ୍କ ସହିତ ଆଜି କଥା ହେଇ। ଆଉ ଆପଣଙ୍କର ଖିଆପିଆ ସରିଲାଣି ନା କିଛି ସରିନି?
ହଁ ଖିଆ ପିଇଆ ତ ଆମର ସରିନାହିଁ। ଖିଆଯିବ ଆଉ ଯାହା ହଉ ଆପଣ ଏଇ ସମୟରେ ଏଇ ବୟସ ଏମିତି କଥା କହୁଛନ୍ତି ଯାହା ହଉ ପାଗକୁ ଆପଣ ଅବଲମ୍ବନ କରିବେ ଆଉ ଯାହା ହଉ ବହୁତ ଖୁସି ଲାଗୁଛି ଆପଣଙ୍କ ସହିତ କଥା ତା ପାଇଁ ଆଉ ଯଦି କେବେ ଆପଣ ଏମତି ଫ୍ରି ରୁହନ୍ତି ଏବେ ଆପଣ କଲ୍ କରନ୍ତୁ କି ଆଉ କିଛି ଆମେ ଡିଫରେଣ୍ଟ ଆଉ କିଛି ଅଲଗା ଆମେ ବିଷୟରେ ଆମେ କଥା ହେଇପାରିବୁ। ତାକି ଟିକେ ଆମର ଯୋଉ ମସ୍ତିଷ୍କ ଟିକେ ରହିବ ଫ୍ରି ରହିବ। ତ ଯେବେ ବିି ଚାହିଁଲେ ଆପଣ ଟିକେ କଲ୍ କରନ୍ତୁ। ଦେଖିବା ଆଗାମୀ ଅଧ୍ୟାୟରେ କଣ ପ୍ଲାନ୍ ଆପଣ ବନେଇବେ ଦେଖିବା ଆମେ କରିବୁ ଆଉ।
ନିଶ୍ଚିତ ଭାବରେ ମୁଁ ବି ଆପଣଙ୍କୁ ଜଣେଇବି କିଛି ଯଦି ଯୋଜନା ସେମିତି ହଉଛି। ତ ଆମେ ନିଶ୍ଚିତ ଭାବରେ କୁଆଡେ ଯିବା ପାଇଁ ପ୍ଲାନ୍ କରିବା।
ଶୁକ୍ରବାର ଦିନ ଆପଣ ଜଣାନ୍ତୁ ରାତି ବାର ପରେ ମୋର ଅଫିସ ସରିଯାଉଛି ଆପଣ ଜଣାନ୍ତୁ କଣ ପ୍ଲାନ। କଥା ଆପଣଙ୍କର ବୁଝିଲେ କି?
ନିଶ୍ଚିତ ଭାବରେ ତ ମୁଁ ଶୁକ୍ରବାର ଦିନ ନିଶ୍ଚିତ ଭାବରେ ପ୍ଲାନ୍ କରିବି କିଛି ବି। ଆଉ ଆପଣଙ୍କୁ ମଧ୍ୟ ଜଣେଇବେ ସେ ବିଷୟରେ
ଖାଇବି ଲଞ୍ଚ ସମୟ ହେଲାଣି ଅଫିସ୍ ଯିବାକୁ ଅଛି ତ ଦେଖାହବ ପରେ କେବେ ବାଏ ବାଇ ଟା ଟା ଜୟ ଜଗନ୍ନାଥ।
ଆଜ୍ଞା ନମସ୍କାର ରହିବି।
ନମସ୍ତେ।